ହାଲୋ।
କଣ କରୁଚୁ?
ଏଠି ଲେଖୁଥିଲି ଆଉ।
ଟିଉସନ୍ ସରିଲାଣି?
ହଁ ସରିଲାଣି।
କଣ ଖାଇଥିଲୁ?
ମୁଁ ପଖାଳ ଖାଇସାରିଲିଣି ଆଜି।
ହୁଁ।
ପଖାଳ ଆଉ ଭଜା ଭଜି ହେଇଥିଲା ଏଇ ଅଛନ୍ତି ତୁ କଣ ଖାଇଛୁ?
ନାଇଁ ମୁଁ କିଛି ଖାଇନି ମ ଖାଇବି ଆଉ।
କଣ ରୋଷେଇ?
ଆଜି ଭାତ ଆଳୁ ସିଝେଇଛି ବାଇଗଣକୁ ଟମାଟୋ ପୋଡା ପୋଡି କରିଦେଇଚି। ପୋଟଳ ଆଳୁ ଭାଜିଚି ମସଲା ଦେଇକି ସବୁ। ସେତିକି ଆଉ କିଛି କରିନି ଆସିବେ।
କେତବେଳକୁ?
ଉପର ବଳି ଆଡ଼କୁ ଆସିବ ବୋଧେ ଆଉ।
ହୁଁ, ଆମର ତ ବର୍ଷା ହଉଛୁ ପ୍ରବଳ।
ଇଆଡେ ଉଠେଇକି ରଖିଚି ପକେଇବ। ହିଆଡ଼ୁ ଛାଡିଲାଠୁ ଇଆଡେ ପକେଇବ।
ଆମ ଆଡେ ଚାଲିଚି ଭୋରୁ।
ହଁ ଇଆଡେ ତ ରାତି ସାରା ଲାଇନ ନଥିଲା।
ହଁ, ହଁ। ଆଉ କଣ କରୁଛନ୍ତି ତୋମ ଘରେ ସମସ୍ତେ?
ସେ ଦି ଜଣ ଯାକ ଖାଇ ବସଛନ୍ତି। ଆ, ଆମେ ଖାଇନୁ ଖାଇବୁ।
ଭାଇ କୁଆଡେ ଯାଇସନ୍?
ସେ ସାଇଟ୍ ଆଡ଼େ ଯାଇଛ।
ହୁଁ। ହଉ ଆଉ।
ଉଁ, ଆଉ କୁଆଡେ ବୁଲାବୁଲି କରିବାକୁ ଯାଇନ?
ନା କୁଆଡେ ଯାଇନି ବୁଲିଆକୁ। ଏବେ କଟକ ଯାଇ ପଚାରିବୁ କୁନିଲତା ଦିଦିଙ୍କୁ। କଟକରେ ଏବେ ଗୋଟେ କୋଉଠି ଗୋଟେ ଉଁ, ଆଇନକ୍ସ ବଜାର ଭଳିଆ ହେଇଛି ଗୋଟେ ଆଇନକ୍ସ ମାନେ ଜାଗା ଟା। ସେଠି ବି ଗୋଟେ ଡି ମାର୍ଟ ଖୋଲିଛି ସବୁୁ ଉଣେଶି ଟଙ୍କା ଅଣତିରିଶ ଟଙ୍କା ଏମିତି ରେ ଷ୍ଟାର୍ଟିଂ ହଉଛି କସ୍ମେଟିକସ୍ ଜିନିଷ ଆଉ ସବୁ ଜିନିଷ।
ଓହୋ ଦେଖି ପଚାରେ ମୁଁ ତାଙ୍କୁ କେବେଠୁ ବି ଫୋନ୍ କରିନି।
ହଁ ପଚାରିବୁ ଟିକେ, ବଢିଆ ବଢିଆ ଦେ ଖଉଥିଲୁ ଏଇଥିରେ ତ ମୁଁ ଏଇ ଭିଡିଓ ଟା ର ଛାଡିବି ହେଲା।
ହୁଁ।
ଆଉ ଲେମ୍ବୁ ହେଇଛି ଗଛରେ?
ହଁ ଏରା କେତେଗୁରେ ପାଚିକି ପଡୁଚି। ବାପାଙ୍କୁ କହିବି ଆଜି ଯୋଡ଼େ ପାରିକି ନେଇକି ମାମୁଁଘର ଆଡ଼େ ଦେଇଦେବେ।
ହୁଁ, ଆଉ ବିକୁନାହାନ୍ତି କି?
ନାଇଁ ପାଟି କଲା ଦିନଠୁ ଆଉ ବିକୁନାହାନ୍ତି।
କଣ ଭାଇ ମୋ ଖା ଆକୁ ତ ନିଅଣ୍ଟ।
ଉଁ, ହୁଁ।
ଅଁ, ହଁ।
ଆ, ନିନି ନାନୀ ପରୀକ୍ଷାରୁ କେବେ ଆସିବ?
ଆଜି ଏଇନା ଆଉ ଟିକେ ପୂର୍ବରୁ ଫୋନ୍ କରିଥିଲା ମୁଁ। ବସିଲାଣି ଟ୍ରେନ୍ ରେ।
ଓହୋ।
କାଲିଠୁ ବସିଲାଣି ମୋ ଆଜି ଛଅଟା ବେଳକୁ ଉହ୍ଲେଇବ। ୟାର ରୁବିର ଗୋଟେ ଝିଅଟେ ହେଇଛି।
ହୁଁ, ଗୁଲୁରୀ କହୁଥିଲା।
ହୁଁ। ତିନିକିଲେ ପାଁଶହ ହେଇଛି।
ସିଜରିୟାନ୍ ନା ନର୍ମାଲ୍?
ସିଜରିଆନ୍।
ଓ ହଁ।
ଆରେ ପ୍ରାଚୀ ବୁଢୀ ହେଦିନ ଯୋଉ ଏବେ ସିଏ ଯୋଉ ତାଙ୍କ ସାଙ୍ଗ ବାହାଘରକୁ ଯାଇନଥିଲେ। ଯୋଉ ପାଟ ଟା ପିନ୍ଧିକି ଯାଇଥିଲେ।
ହୁଁ।
ତ ସେନି ପାଟ ଟା ମୋର ଦଶ ହଜାର ଟଙ୍କା।
ହୁଁ, ହେଇଥିବ ହେଟା।
ସେ ତୁ ସାଙ୍ଗକୁ ପଚାରିଲୁ ସେ କହିଲା ଷୋଳଶ ଟଙ୍କା।
କୋଉ ସାଙ୍ଗ କୁ।
ସେ ତୋ ସାଙ୍ଗ ଯୋଉ ପୂଜା ମ ତାକୁ ଗୋଟେ କୁର୍ତି ସେଟ ପଚାରଥିଲି ଯେ କହିଲା ସୋଳଶ ଟଙ୍କା।
ସେଇ ପାଟ ଟା ଛାଡିଥିଲା କି ଫଟରେ।
ନାଇଁ ନାଇଁ ମୁଁ ଗୁଟେ ଡ୍ରେସଟେ ସେ ଫଟଟା ହେଦିନ ଷ୍ଟାର୍ଟସରେ ଥିଲା ହେଇଥିରୁ ପଚାରିଥିଲି,।
ଅ ହୋ।
ଉଁ। ପ୍ରାଚୁଡୁବୁ ହେଇଠୁ
ତାଠୁ ଯଦି ଏତେ ଟଙ୍କା ହେଇନଥିବ।
ନୁହଁ କି ଆଉ ଗୁଟେ କାଲି ଷ୍ଟାର୍ଟସ ରେ ଥିଲା ପଚାରିଲି। ମହୁଲି ବେଣ୍ଟର ଗୁଟେ ମାନେ କପଡାଟେ କହିଲା ତେତିଶ।
ଓହୋ।
ସେଇରା କୋଉଠୁ ଆଣିକି ବି ଏମିତି କରୁଚି।
ସେ ବାହାରୁ କଉଠୁ ଆଣିକି ଚଲେଇଚି ଆଉ। ଯାହାହେଲେ ଟଙ୍କାଟେ ବି କିଛି ଲାଭ ରହୁଥିବ ଆଉ କଣ।
ହୁଁ।
ଯଉ ଖରା ଗରମ ହଉଚି ଖରା ତ ହଉନି ମେଘୁଆକରି ରଖିଚି ହେଲେ ଗରମ ହୁଳୁଗୁଳି ହଉଚି ପ୍ରବଳ।
ନାଇଁ ଆମ ଆଡେ ଯେନ୍ତି ଯୋଉ ବାତ୍ୟା ଟାଇମ ରେ ଯେମତି ପୁରା ନୁହଁ ସେଇଁତିଆ ପୁରା ହେଇଯାଇଛି। ବର୍ଷା ଯେନ୍ତି ପାଗ ଟା ବି ହିଁତି ଦେଇଚି।
ହୁଁ ଉଁ। ପ୍ରବଳ ଗରମ ହଉଚି ରଥଯାତ୍ରା କୁ ଆଉ କୁଆଡେ ଯିବୁ କି ନାଇଁ?
ରଥଯାତ୍ରାକୁ ପୁରୀ ଯିବୁ ଏଥର ନହେଲେ ଦଦା କହୁଛନ୍ତି ପୁରୀ ଯିବାକୁ ତ।
ହଉ ଯାଅ ବୁଲାବୁଲି କର।
ହୁଁ ଉଁ।
ହଁ ଆମେ କହୁଚେ ଗହଳି ହେଇ ଗହଳିରେ ଗହଳିରେ ପୁଣି ସମସ୍ତେ ଯାଉଛନ୍ତି ନା ଗହଳି ଗହଳି କହି ସମସ୍ତ ଘରେ ରହି ଯାଉସନ୍ତି ତ ପୁରୀ ବଡଦାଣ୍ଡ ଏତେ ଗହଳି ହେଉଚି କେନ୍ତି।
ଏବେ କଣ ଆଉ ଗଲେ କଉ ମନ୍ଦିର ଭିତରକୁ ଯିବୁ କି?
ନାଈଁ ତ।
ମନ୍ଦିର ଭିତରେ ଆଉ କଣ ଅଛି ଯେ ଯିବୁ। ଏବେ ତ ଗଲେ ବଡ ଦାଣ୍ଡ ହୁଁ। ତାରେ ତ ମନ୍ଦିର କଣ ଦେଖିବା ଦରକାର ଯେ ଏବେ ତ ଏଇଠୁ ବଡଦାଣ୍ଡରେ ଠାକୁର ସୁନାବେସକୁ ଗଲେ ପୁରା ରଥ ଉପରେ ବସିଥିବେ ଯେ ସମସ୍ତଙ୍କୁ ଦେଖାଯିବ।
ହୁଁ ଉଁ।
ହୁଁ।
ସେଇଆ ତ। ଆଉ ଇଁତି ମନ୍ଦିର ଭିତରକୁ ଗଲେ କଣ ଛୁଇଁବାକୁ ଦଉସନ୍ତି ନା କଣ!
ସେଇଆ।
ଏମିତିରେ ବି ରଥରେ ଛୁଇଁବାକୁ ଦଉନଥିବେ ଯେ
ଦଉସୁନ୍ତି ଯେ ଯିଏ ପାଖରେ
ପୋଲିସ ତଥାପି ଫୋର୍ସ ରହୁଛନ୍ତିୁ। ହିନ୍ତି ସମସ୍ତେ ଯାଇକି ଛଇଁଦେବେ ନା କଣ।
ହୁଁ ଘୋଷାରି ନେଇଥିବାର ନହଲେ
ହୁଁ ଉଁ।
ଆଜିକା ସେଦିନ ସ୍ନାନ ପୂର୍ଣ୍ଣିମା ଦିନ ଗାଧଉ ଗାଧଉ ଦେଖୁନ ଠାକୁର ବୁଲି ଗଲେଣି।
ହୁଁ।
ହୁଁ।
ଖୁସିରେ ଏନ୍ତି ହେଇଥିବେ।
ହଁ ବା
ମାନେ ବର୍ଷକୁ ଥରେ ସ୍ନାନ ପୂଣ୍ଣମୀ ହଉଚି ନା ଆଉ ସବୁଦିନ ଠାକୁର ଗାଧଉସନ୍ତି କି ଏମିତି ପୁଛା ପୁଛି କରୁଥିବେ କି କଣ।
ଉଁ ତାଙ୍କର ଯାହେଲେ ନୀତିକାନ୍ତି ଅଲଗା ରହୁଚି।
ହୁଁ।
ଯାହେଲେ ଠାକୁର ଏତେ ଦିନ ପରେ ବାହାରକୁ ବାହାରୁଛନ୍ତି ମାନେ
ପୁରା ଭକ୍ତଙ୍କୁ ଦେଖିକି ଭାବ ବିହ୍ୱଳ ହେଇଯାଉଛନ୍ତି ଆଉ।
ହୁଁ। ଆଉ ତମେ କୁଆଡେ ଯିବ ବୁଲି ରଥାଯାତ୍ରାକୁ?
ନାଁମ ରଥଯାତ୍ରାକୁ ଏନୁ କୁଆଡେ ଯିବି ଏନୁ କୁଆଡେ ଯିବାଯିବି ନାଇଁ ଏଇ ଗାଁରେ ତ ହବ ରଥଯାତ୍ରା ଏଠିକି ଦେଖିଆ ଯିବି ମନ୍ଦିର ଠିକି ଦେଖିକି ଆସିବି ଏଥର। ରଥଯାତ୍ରା ଠିକି ଯିବି, ସୁନାବେସ ଠିକି ଯିବି।
ହଁ।
ଏଇଠି ତ ହଉଚି ଦାଣ୍ଡ ପଟେ ହେଇତ ଏକା ଠାକୁର ସବୁଠି।
ହଁ।
ଏଇଠି କଣ୍ଟିଲୋରେ ହବନି କି ଯାତ୍ରା ରଥଯାତ୍ରାକୁ। କଣ୍ଟିଲରେ ହବ, ରଣପୁରରେ ହବ, ବରପୁଟରେ ହବ।
ଅଁ।
ସବୁଠି ହବ। ଆଉ କଲେଜ ଆଜ୍ ଯାଇନୁ?
ନାଇଁ ଯାଇନି ଆଜି ଆଉ।
ଆଉ କୋଉଦିନ ଯିବୁ? ମୁନନାନୀ ହଁ ସକାଳୁ ଲଗେଇଥିଲା ଯେ ବିଭୁତି ଭାଇ ଉଠେଇଲା ଯୋଉ ମୁଁ କହିଲେ ହୋଉ ରଖିଦୋଉଚି।
ହୁଁ।
ୟାଡ଼େ ଏଡ଼େ ବର୍ଷ ପକେଇଲା।
ଏ ଗାଁରେ ପକେଇ ଚାଲଚି କେତେଳୁ।
ହୁଁ। ବର୍ଷାଦିନ ତ ଆଷାଢ ମାସ ତ ଆଉ ନିତିଦିନ ସବୁଦିନ ବର୍ଷା ହବ ଆଉ ଭାବିବାର ନାହିଁ।
ଉଁ।
ହୁଁ।
ରିଙ୍କି ଅବତା ଏବେ କନ ଗୋଟେ ଆସିବ।
ହୁଁ ଇଆଡେ ବର୍ଷ ହବା ପୂର୍ବରୁ ଗୋଟେ ପାହାଡ ଉନ୍ ଯ ଅଛି ଏପଟ ସାଇଡରେ ଅଛି ମାମୁଁଘର ପଟକୁ ଅଛି ବାରିପଟକୁ ଅଛି। ଦାଣ୍ଡ ଛାତରେ ଯୋଉ ପାହାଡ ହେଟା ଦେଖାଯାଉନି। ଏଇ ପାହାଡ ଆଡୁ ନୁହଁ ଗୋଟେ ମେଘ ଉଠେଇଲା ଭଳିଆ ଉଠୋଉଚି ତା ଧୂଆଁ ଉଠିଲା ଭଳିଆ। ତାପରେ ଯେତେଳେ ହେଟା ଯାଇକି ଆକାଶକୁ ଲାଗିଗଲା ଭଳିଆ ହୋଉଚି ସେତେଳେ ତ ଦୁଲୁଦୁଲୁ ବର୍ଷା କରୁଚି ଆଉ।
ହୁଁ।
ଯେତଳେ ଅଳ୍ପଅଳ୍ପ ଉଠେଇଥିବ ସେତଳେ ମେଘ ଉଠେଇବ ଯେତଳେ ପୁର ଆକାଶକୁୁ ହେଟା ଲାଗିଯିବ ଛେଚିବ ବର୍ଷା।
ହୁଁ।
ଭଲଲାଗେ ହେଟା ଦେଖିବାକୁ।
ଆଗୁରୁ କେମତି ଯୋଉ ନିଆଁ ହୁଳା କରନ୍ତି ଆଖୁ ବାଡିରେ।
ହୁଁ ହୁଁ।
ମାମୁହଟି ନୁହଁ?
ହଁ ସବୁ ବର୍ଷ ଏଟା ଆଖୁକୁ କରିଥିବେ ଲାଷ୍ଟରେ ନିଆଁ ଲାଗିଯିବ ଯେ ଦମକଳ ଆସିବ। କେତେ ପାଲାହବ।
ହୁଁ।
ଏବେ ଆଉ ଆଖୁପାଖୁ ଏତେ କରୁନାହାନ୍ତି କାଇଁ କିଏ କରୁଚି ହେମତି।
ଆଉ କେତେ ଦିନି ଗଲେ ତ ଇଏ ଦଶହରା।
ଉଁ ଦଶହରା ଆଉ ତ ରହିଲା ଶ୍ରାବଣ, ଭାଦ୍ରବ ଦି ମାସେ ଆଉ। ଖୁଦୁରୁକୁଣୀ ଆଗ ତାପରେ ଯାଇକି ଦଶହରା ନା ଆଉ।
ତାର କୁମାର ପୁର୍ଣ୍ଣମୀ କେତେ କଣ?
ଏଇଠି ଶ୍ରାବଣ ମାସରୁ ସବୁ ପର୍ବପର୍ବାଣୀ ଷ୍ଟାର୍ଟ ହେଇଗଲା ପା ଶ୍ରାବଣ ଶ୍ରାବଣ ବୋଲବମ୍ ଯିବେ। ଭାଦ୍ରବରେ ଖୁଦରୁକୁଣୀ ଓଷା, ଦ୍ୱିତୀୟା ଓଷା ତାପରେ ହେ ଆଶ୍ଵିନରେ ରାକ୍ଷୀ, ଗହ୍ମା ପୂର୍ଣ୍ଣମୀ।
ଗଣେଶ ପୂଜା।
ସବୁ ଭାଦ୍ରବ ମାସରେ ତାପରେ ହେଠୁ ଆଶ୍ଵିନ ମାସରେ ତ ଦଶହରା କୁ ଖୁ ଜହ୍ନି ଓଷାକୁ କୁମାର ପୂଣ୍ଣମୀ।
ହୁଁ କାର୍ତ୍ତିକରେ ତାପରେ ତ ଇଏ
କାର୍ତ୍ତିକ ତ ମାସ ସାରା କାର୍ତ୍ତିକ ଦୀପ ଜଳା ହୋଉଚୀ ଏଠି ପଞ୍ଚୁକ ପାଞ୍ଚ ଦିନି। ତାପରେ ହେଠୁ ତ କାର୍ତ୍ତିକ ପୂର୍ଣ୍ଣମୀ। ଏମିତି ହେଇକି କାର୍ତ୍ତିକ ତାପରେ ପର୍ବପର୍ବାଣି।
ହୁଁ।
ଆଶ୍ଵିନ, କାର୍ତ୍ତିକ, ମାର୍ଗଶିର ତାପରେ ଲକ୍ଷ୍ମୀର ମାଣବସା ଗୁରୁବାର।
ମାର୍ଗଶିର ତାପରେ ପୌଷରେ
ପୌଶରେ ପୁଷ ପୁର୍ଣ୍ଣମୀ ବଉଳ ଅମାବାସ୍ୟା।
ମାଘରେ ଶୀତ
ହଁ ହୋଉ ବର୍ଷା ହେଲାଣି ରଖିଦୋଉଚି।
ହଁ ହୋଉ।